ଆଚ
ହଁ।
ଆରେ ଆମେ ଗୋଟେ ଅଷ୍ଟପ୍ରରି କରୁଚୁ ଅଶ୍ ହଁ ଗୋଟେ ଅଶ୍ ଅଷ୍ଟ ପରି କରୁଚୁ ଏଇ ଆରି ଭିତରେ ଗୋଟେ ଅଷ୍ଟ ପରି ହବାର ଅଛି ମୁଁ କହିଲି ଚାନ୍ଦା ଟିକେ ଦରକାର ଥିଲା ହଁ ସେ ଆମେ ସାଙ୍ଗସା ସେମାନଙ୍କଠୁ ଏତେ ନୋଉନୁ ସେ ହଜାର ଟଙ୍କା ଖଣ୍ଡେ ମାଗୁଚୁ। ଆଉ ବାହାର ଲୋକ ମାନେ ଯିଏ ଚା କିରି ବାକିରି କରୁଶୁ
ହୁଁ ଚାକିରି ବାକିରି ଲୋକ କରୁଚନ୍ତି ହଁ ଆମେ କଣ କରିବୁ ହଁ କରିବ କେତେ ପଇସା କଣ ଅଛି କି?
ଆମର ଏଇ ବଜେଟ୍ ତ ଆମର ସେଇ ମାନେ ଆସୁଚି ଲ କ୍ଷେ କୋଡିଏ ଭିତରେ ଆମ ବଜେଟ ଏପର୍ଯ୍ୟନ୍ତ ଆଦାୟ ହେଲାଣିିଁ ସେଇଁ ଆଁ ଏଇ ଏଇ ଆମର ଏଇ ଯୋଉ ଆମର ଆମର ଏଇ ଯୋଉ ମଙ୍ଗଳା ଫିଲ୍ ମଙ୍ଗଳ ଫିଲ୍ଡ ସାମ୍ନାରେ ସେଠି ଗୋଟେ ଅସ୍
ଓ ସେଇଠି ଅଷ୍ଟପ୍ରହରୀ ନା?
ହଁ ସେ ମାନେ କୀର୍ତ୍ତନ୍ୟା ଫୀର୍ତନ୍ୟା ଆସିବେ ବାହାରୁ ବି କିର୍ତନିଆ ମଗାହେଇ ଚି ତ ଭଲ ବାଗୀୟା ଗୋଟେ ହବ ଅ ଚାନ୍ଦା ଏପର୍ଯ୍ୟନ୍ତ ପଂଶୋଠି ହଜାର ଖଣ୍ଡେ ଚାନ୍ଦ ଶୋଇଲେଣି।
ହଁ ଆଦାୟ କର ଆଦାୟ କର ସାଙ୍ଗସାଥି ମାନଙ୍କ ଠାରୁ କି ମା ଆଖପାଖ ଥିବେ ପ ପଇସା ବାଲା ଲୋକ ତାଙ୍କୁଠୁ ଆଦାୟ କର।
ହଁ ଆମ କଲୋନୀ ସାରା ସେ ଯାହା କିଛି କିଛି ଦଉଛନ୍ତି ଆଉ ଆମେ ସାଙ୍ଗସାଥି ମାନଙ୍କ ଠୁ ମଧ୍ୟ ଏମିତି ହଜାର ଦି ହଜାର ଯିଏ ଯାହା ଦେଇପାରିବା ଯାହାର ମାନେ ସୁବିଧା ହିସାବରେ। ହେ ନା ତ ଆଦାୟ କରୁଛୁ। ଆଉ ତମେ କିଛିଟା ଦବ ଆଭରେଜ ତ ଗୋଟେ ହଜାରେ ପକେଇଛୁ ତଥାପି ଯିଏ ଯାହା କାଟିକୁଟିକି ପାଞ୍ଚଶ ତ ଆଠାସ ସାତସ ଯିଏ ଯାହା ଦଉଛନ୍ତି ହଁ ନାଇଁ ତମ ସକ୍ଷେପରେ ଯେତିକି ହବ ଆଉ ତମେ ଦବ ହେଲା ଆଉ ଆମର ଏଇ ଅଠ ସତେଇଶି ତାରିଖ
ଅଠେଇଶ ତାରିଖରେ ଅଛି ନା ସବୁ ଆୟୋଜନ ତ ସରିବନି
ହଁ ଭାଇ କଣ ସେ କାଦୁଅ ମାଦୁଆ ଆଣିବାରେ ଭାଇ ବହୁତ କଷ୍ଟ ହେଲା ସିଏ ପୋଖରୀ ପୋଖରୀ କି ଯାଇ ହଁ ବା ମାନେ ମୁଁ ଜାଣିନଥିଲି ଭୁବନେଶ୍ଵର ଜାଗାରେ କାଦୁଆ ଫାଦୁ ଆଣିବାରେ ପରମିସନ ଦରକାର ହୁଏ ବୋଲି ମୁଁ ଜାଣିନଥିଲି ସେଠି ଆମେ ସେଇ ବା ଆମେ ଯୋଉ ସେଠି ଯାଇଛୁ ଆମେ ଜାଣିନୁ ପୋଖୀଟା ଅଛି ଆମ ସେଇଠ କଦୁଦୁ ଖଳିକି ଆୁ ସାଙ୍ଗେ ସାଙ୍ଗେ ଭାଇ ପୋଲିସ ପଣିଆଇଲା ପୋଲିସ ପଳେଇଆସି କହୁଛି ହଁ ପୋଲିସ କହୁଛି କାହାକୁ ପଚାରି ଖୋଳୁଛ ସେ ପୋଲିସ ପଚାରୁଛି କାହାକୁ ପଚ ତାର ଖୋଳଛୁ ମୁଁ କହି ପଚାରି କଣ ଖଳିବ ଆମେ ଗୋଟେ ଅଷ୍ଟପହରି କରୁଚୁ ନା ଅଷ୍ଟ ପରି କରିଛ ସେଟା ଠିକ ଅଛି କାହାକୁ ପ ଫ ଫ ଦି ଫ ମୁଁ କମ ଖୋଲୀନଥାଉ ନହଲେ ତାେ ବାର ବାର ଥାଇ ତା ପରମିସନ ସେ ଆମ ସେମିନ ଆ ତାପରେ ଆମ
ତାପରେ ଖୋଳା ଖୋଳି କରିଥିବ ଆଉ ହଁ ସେଇଆାବ ଅଛି ମନ ଇଚ୍ଛା ଏଠି କଣ ଗାଁ ମାନଙ୍କରେ କଣ ପ୍ରବଳ ଜାଗା ପଡିଛି ଖୋଳାଖୋଳି କରିଦବ କିହି କିଛି କହିପାରିବେ ଏଠିକି ଅ ଅନ୍ୟ ଜାଗା ଗୋଟା ସବୁତ ନିଜ ନିଜ ଜାଗା କରିଦଉଛନ୍ତି ନିଜ ନିଜ ଜାଗା ପୁଣି ଯଦି କଣ ଆସୁଛି କୋଉ ଲୋକ ଯଦି ପଡିକି ତା ଭିତରେ ମରିଗଲା
ହୁଁ ସେଇପା ବାଉଁଶ ଖଣ୍ଡେ ଆସିକି ଆଜି ପଚାଶ ଟଙ୍କା ରେଟ୍ ହେଲାଣି ଆମ ଗାଁରେ ଆମର ବାଉଁଶ ବାଡ଼ି ଅଛି କିଏ କେତେ ବାଉଁଶ ନେଇଯାଉଛନ୍ତି ତା ଠିକ୍ ଠିକଣା ନାହିଁ ଏଠି କଣ ଟିକେ ନାଗୁରୁ ଖଣି ଆଇିଲ ଭାଇ ତାରି ଉପରେ ପରମିସନ ଆଣିବାକୁ ପଡୁଛି ମାନିବାକୁ ପଡିବ ବାହାର ଜାଗା ଆଉ କିଛି କହିହବନି ମୁଁ କହିଲି ତମ ନିଜ ଗାଁ ଟା ଏଇଠି ଭୁବନେଶ୍ଵର ଓ ଡେଲାାଙ୍ଗ ପୁର ନା
ହୁଁ ହୁଁ ପୁରୀ ପୁରୀ ହଁ ଆ ହଁ ତମର
ଆମର ବା ଜଗତସିଂହପୁର
ଜଗତସିଂପୁର ନା ଗାଁ ନା କଣ
ଆମ ଗାଁ ନାଁ ଆଉଛି ଏର୍ସନା
ଓ ଏର୍ସୋମା ଆମ ଗୁରୁଜୀ ଜଣେ ଥିଲେ ତାଙ୍କର ବି ଜଗତସପୁର ଏସ୍ରମା କହୁଥିଲେ
ହୁଁ ନାଇଁ ତମର ସେପଟେ ଯୋଉ ଡେଲାଙ୍ଗ ପୁରୀ ଆମର ସେପଣେ କାକଟପୁରୁ
ହଁ ଶାଢୀ ପ୍ରବଳ ଲମ୍ବି ଛି ବା
ସେତେବେଳେ ସମୟରେ ସେ ସାଇକଲ ମାରିକି ପଳାନ୍ତି କାକଡପରୁ ବୁଲି
ମୋ ଜେଜେପୁର ଗାଁ ରରୁ ଆମ ଘର ଟି ଆମେ ଯେତେବେ ବ୍ରହ୍ମଚୁରୀ ରହୁଥିଲୁ। ସିଏ ଗାଁ ରୁ ସାଇକେଲ ଧରି ପଳେଇାଇଛନ୍ତି ଆମ ଘରକୁ ନୂଆ ନୂଆ ସାଇକଲ କିଣିଥିଲେ ସେତବେଳେ ଗାଁ ର ସାଇକେଲ ଧରି ପଳେଇଆସି ଥିଲେ ଆମ ଘରକୁ। ନା କେମିତିି ଫିଟ୍ନେସ ମାନେ ବହୁତ ଅଲଗା ପ୍ରକାର।
ସେଇ କଥା ଆମକୁ କଲେଜ ଯକେ ଯିବାକୁ ଆମକୁ କଲେଜ ଯକେ ଯିବାକୁ ବସ୍ ଧରି ଯିବାକୁ
ବସ ଧରିକି ଯିବାକୁ ପଡୁଛି ଝାଳନାଳ ସେଇଥିରେ ହେଇଯାଉଛି ନା ଦିନେ ଦିନେ
କୁହନି କୁହନି ଅ ହଉ ମୁଁ କହିଲି ଭାଇ ଅଷ୍ଟରେ ଯୋଉ ଅଷ୍ଟ ପ୍ରହରୀ ରୋଷେଇବାସ କରିବା ଆଇଟମ କଣ କଣ କରିବା ଗୋଟେ କହିବ ମାନେ ମାନେ ଶସ୍ତା ସୁନ୍ଦର ମଜବୁତ ଭଳିଆ ଗୋଟେ
ଶସ୍ତା ସୁନ୍ଦର ତ ନର୍ମାଲ ହଉଛି ଭାତ କରିଦବ ସବୁଠୁ ଭଲ।
ହଁ ଭାତ କରିବା ସେ ଗୋଟେ ସାଙ୍ଗଟ ଗୋଟେ କହୁଥିଲା ରୁଟି ଫୁଟି କରିବାକୁ କିଲେ ରୁଟି ଫୁଟି ବେଲା ବେଲି ପାଇଁ ଲୋକ ପୋକ ନାହାନ୍ତି ନାଇଁ କୁହନ୍ତି ଏକ୍ସଟ୍ରା ଆଇଟମ କରିବା ଲୋକ ଖାଇବେ ନା ଭଲ ପାଇକଡେ
ବଡ ଆକାରରେ ହଉ ଡାଇବେଟିଣ୍ଟ ଯୋଉମାନେ ପାଇଁ ଖାଲି ରୁଟି ରହିବ ସମସ୍ତ ହଁ ଖାଲି ଭାତ ହଁ ଖାଲି ଭାତ କଁ କରିବ ବୁଢା ବୁଢା ଲୋକ ଆସିବେ ତା ତାଙ୍କର ଡାଇବେଟିସ୍ ଥିବ ଯଦି ରୁଟି ଫୁଟି କରିବା। ହଁ ତାପରେ କଣ ନର୍ମାଲ ଡାଲି ଯେମିତି କରିବା କଥା ଡାଲି ନହେଲେ ଡାମା ଡାଲମା। ହେଲେ କଣ ପରିବା ପତ୍ର ଖର୍ଚ୍ଚ ପ୍ରବଳ ହବ।
ନାଇଁ ଖର୍ଚ୍ଚ ଚଳିବ ଖର୍ଚ୍ଚ ତ ଆଉ ଖର୍ଚ୍ଚ ହବନି ପୁଣି ଆଉ କଣ କରିବା। ଖର୍ଚ୍ଚ ପାଇଁ ସଫିସିଣ୍ଟ ଖର୍ଚ୍ଚ ଅଛି କିନ୍ତୁ ଆଇଟ ସେଇ ଅନୁସରେ ଦେଖ ଲୋକ ମାନେ ଲୋକଙ୍କୁ ଭଲ ଲାଗିବା ଦରକାର ଯାହା ଖର୍ଚ୍ଚ ହବ ଦେଖିବା ଲୋକଙ୍କୁ ଭଲ ଲାଗିବା ଦରକାର ଗୋଟେ ଆଇଟମ କହିଚଲ।
ଭାତ ହଁ। ଡାଲମା ଆଉ କଣ ଏ ଆମ୍ବ ସି ଚାଲିଛି ଆମ୍ବ ଖଟା ଆମ୍ବ ଖଟା ବେଷ୍ଟ ଆଉ ଛୋଟ ଛୋଟ ପାମ୍ପ ସେପଟୁ ଯୋଉ ମିଳିନି ପକେଟ୍ ବାଲା ସେଇଥିରୁ ଆଣିଦେଇ କରିଦବ ନାଇ ଛାଡିଦବ ପାମ୍ପଡ଼ ସୋଇଲା ହଁ ହଁ ହୁଁ ତକୁ କରିଦବ ଆଉ ଗୋଟେ ମିକ୍ସ ଖାଲି କରିଦବ ଗୋଟେ ମିକ୍ସ
ଆଚ୍ଛା।
ପନିର ଫନିର ପକେଇ ଦେଇକି ସେଗୁଡା କରିଦବ ହେଇଗଲା ଆଉ
ଓହୋ ଏ ପନିର ଫନିର ପାଇଁ ଗୋଟେ ଲୋକ ଦରକାର ଥିଲା କୋଉଠି ପନିର ଫନିର ଯ
ପନିର ଅଛି ଗୋଟେ ପିଲାଟା ସାଙ୍ଗ ଟା ଅଛି କାହ୍ନା କାହ୍ନା କାହ୍ନା ଅଛି କାହ୍ନା ଅଛି ତାର ପନିର ଅଛି ହ୍ନୁ ସେ କହିଦେଲେ ସେ ଗୁରୁ କହିଦେଲେ ଯେ ବୁକ ରଖିଦବନି କେଜି
ମାନେ ଲୋକ ସାତଶହ ଆଠଶହ ଭେଳିଆ ଖାଇବେ।
ହଁ ବେଶ ଲୋକ କଣ ଖାଇ ହ ହୁଁ ହୁଁ।
ସେଇ ହିସାବରେ ହବ ଆ ସାତ ହ ସାତଶହ ଆଠଶହ ଅଛନ୍ତି ସାତଶହ ଆଠଶହ ଅଛନ୍ତି ସେଇ ହଜାର ଭିତରେ ଗୋଟେ କରିବା ଆଉ। ଆଉ ଅଷ୍ଟପ୍ରହରୀ ସରୁ ସରୁ ତ ଅଷ୍ଟପ୍ରହରୀ ଆସୁ ଆସୁ ଆମର ଫିସ୍ ଟା କରିବା ଆଉ।
ହୁଁ ହୁଁ ହଁ ସେ ପଇସା ପତ୍ର ବଳିଥିବ ଯଦି ସେଥିରେ ଗୋଟେ ଫିଷ୍ଟି ହେଇଯିବ ଆଉ। ହ ଆଉ ଦେଖିବା କଣ ହଉଛି। ଆଉ ନା ବା ଚାଲିଛି ତାର ମତେ ଏଇନା କହିଥିଲା। ହ
ହଁ।
ଅଛି ମୁଁ ବି ନା ସରିବ କେତେବେଳେ କିଛି କହିନି ସେ ଆଉ।
ଓହୋ ତମର କିଏ କୁମ୍ଭାର
କୁମ୍ଭାର କଣ ହେଲା କିି ହଁ ହଁ ହଁ ମା ସିଏ ଏତେ ବୁଝିଲେ ହଁ ତା। ସେଇ ବ୍ରିଜ ପୋ ସେପଟେ ଅଛନ୍ତି। ଅଛନ୍ତି ଲୋକ। ଶସ୍ତା ରେ ଦେବେ ବହୁତ ଗଉଡ ହଁ ହଁ ହଁ ନା ନା କୁମ୍ଭାର ଅଛନ୍ତି ଅଛନ୍ତି କୋଉଠି କହିଲ ଲିଙ୍ଗି ପୁର ଆଡ଼େ ଯିବ ସେ ଠି ଅଛନ୍ତି କୁମ୍ଭାର।
ଲିଙ୍ଗିପୁରା ଆଡ଼େ ଓହୋ ସେଠି ମାଠିଆ କିଟା ଖଣ୍ଡେ ଆଣିବାର ଅଛି ଆଉ ହାଣ୍ଡି ଆଉ କଣ ରହିଲା।
ଆଣୁ ।
ସେ ନନା କହିଲେ ସେ ନନା ଚିଠା କରିଦବ ତମେ କିଏ ଭଲ ରୋଷେଇଆ ଚିହ୍ନା ଅଛନ୍ତି ଆମର କିଏ ରୋଷେଇଆ ନାହାନ୍ତି।
ହଁ ରୋଷେଇଆ ଅଛନ୍ତି ଅଛନ୍ତି ଚିହ୍ନା ଅଛନ୍ତି ଅଛନ୍ତି ସେ ବ୍ରହ୍ମେଶ୍ୱର ହାଟ ଟର ଜଣେ ଅଛନ୍ତି।
ହଁ ନା ଆରଥରକ ସେ ଗୋଟେ ରୋଷେଇଆକୁ ନେଇକି ଗଲୁ ଯେ ଭାଇ ସିଏ କହନି କହନି ଭାତ ଟାକୁ ପୁରା ଯାଉ ଭଳିଆ କରିଦେଲା ଖାଇବା ଟାକୁ ସେଟା ଖାଇ ହେଲାନି।
ଆମର ବା ହଁ ସେଇଭଳିଆ ଅସୁବିଧା କଲେ ଆଉକିଛି ବି ଡକା। ଭଲ ଡକା ହବ ବୋଲେ ଅଧିକ ପଇସା ନବ ପଛେ ଭଲ ଡକା ହବ।
ହଁ କ ଅଛନ୍ତି ଚିହ୍ନା ଅଛନ୍ତି ତ ଅ ରୋଷେଇଆ ଚିହ୍ନା ଅଛନ୍ତି ତ। ଗୋଟେ କାମ କରେ ତାଙ୍କୁ କ କଣ୍ଟାକ୍ଟ ନମ୍ବର ଟା ଦେଇକି କଥା ହେଇଯିବା ତାପରେ ହଁ।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
ସିଏ ତ ଦେଲେନି ପଇସା ଏତେ ଟଙ୍କା ରୋଜଗାର କରୁଛନ୍ତି। ଠାକୁରଙ୍କ ପାଇଁ ତ ମାଗିଲୁ ପଇସା ଦେଲେନି ଆରେ ଭାଇ ଏତେ ଟଙ୍କା ରୋଜଗାର କରୁଛନ୍ତି ମୁଁ କହିଲି ଭାଇ ତ ଟଙ୍କା ପାଞ୍ଚ ଛ ହଜାର ଖଣ୍ଡେ ଦିଅ ଆରେ ଭାଇ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଏ କହନ୍ତି ହେ କି କରି କରୁଛ କଣ ଖାଇବା ପିଇବା କଣ କରିବ ଭାଇ ଏମିତିଆରେ ଇଏ କି କ
ହୁଁ କିଛି ଦେଲେନି ହଁ ସିଏ ଯାହା ଯାହାର ଯେମିତି ଭକ୍ତି ଆଉ।
ଆରେ ତମେ ଯଦି ଏତେ ପଇସା ରୋଗାର କରୁଛ ଠାକୁରଙ୍କ ହଜାର ଟଙ୍କା ଟା ଦେଇ ତମେ କାହିଁ କାହିଁ ରୋଜଗାର ଏତେ କରି ଲାଭ କଣ କିଛି ଲାଭ ନାହିଁ ଭଲରେ ମନ୍ଦିରେ ସୁବିଧା ଅସୁବିଧାରେ ଗୋଟେ ସାହାଯ୍ୟ କଲେ ମାଗିବେନି କିଛି ଦେବେନି ସେମ ମାନେ ଜେଜେ ଅ ଜେଜେ ଚାଲିଗଲେଣି ଜେଜେ ମେଡିକାଲ ରେ ପଡଥିଲେ। ସେତେବେଳେ ତାଙ୍କୁ ନା ହଁ ସେତେବେଳେ କଣ ଏମତି ବି ଏସ୍ କେ ୱାଇ କାର୍ଡ ଥିଲା କି ନା କି ଆମର ଯୋଉ ବିଜୁ ଏବେ କୋଉ କାର୍ଡ ସେଟା ହେଇଯାଇଛି ବିଜୁ ସ୍ୱାସ୍ଥ୍ୟ କାର୍ଡ ନା କଣ ତା ନା।
ସେଟା ପି ଏମ୍ ସାସ୍ଥ୍ୟ କାର୍ଡ ଗୋ ହେଇଗଲାଣି ପ୍ରଧାନମନ୍ତ୍ରୀ। ଟା କଣ ଗୋଟେ ସସ୍ଥ ନା।
କଣ ତ ନାଟା ଅଟେ ତା ନାଟା ଆୟୁଷ୍ମାନ ଆୟୁଷ୍ମାନ ହଁ ଏବେ ଆଗରୁ ସେଟା ନଥିଲା ସେଥିରୁ ମୁଁ ତାଙ୍କୁ ଧାର ମାଗିଲି ମୁଁ କହିଲି ଆଉ ଭାଇ ଏଇନା କିଛି ପଇସା ଦେଇଥା ସେ ଯଉ ପଢୁଛନ୍ତି ମେଡିକାଲରେ ଆଉ ଟିକେ ଟ୍ରିଟମେଣ୍ଟ ପାଇଁ ଟିକେ ଦରକାର ଅଛି। ନାଇଁରେ ଭାଇ ଏଇନା ମୋ ପାଖରେ ପଇସା ନାହିଁ ହେଲା ଏଇନା ଭାଇ ମୋ ପାଖରେ ପଇସା ପତ୍ର ନାହିଁ କିଛି ଖାଇବାକୁ ପଇସା ନାହିଁ ମୁଁ ଏଇନା ଧାର କରଜ ମାଗିଛି ଚଳୁଛି ଏମିତି ମତେ ଆଡୁଡୁ କରି
ହୁଁ ଆଉ ମୁଁ ଆଉ କ କୋଉ ମୁହଁରେ ମାଗିବି ତାକୁ
ପାଇନି ଆଉ ତମ ମୁଁ। ବାହାରକୁ ଆଇିଲି ଦେଖିଲା ବେଳକୁ ପଦାରେ ଆସିକି ସେ ବିରିୟାନୀ ଖାଉଛନ୍ତି କଣ କହିବ ଭାଇ ତମ ପାଖରେ ପଇସା ନାହିଁ ଚା ବାହାରେ ଆସି ବିରିୟାନୀ ଖାଇବାକୁ ପଇସା ଅଛି ସେଇ କଥା ତା ମାନେ ମିଛୁଆ ଲୋକଙ୍କ ଆ ମାଗିବା ଟାଇ ବୁକାମି ଆମର
ହ ଭଲ ଆଉ ଦୂରେଇ ରହିଯିବ କି ଲୋନ୍ ଫୋନ୍ କରିଦବ କଣ କରିବ ଆଉ
ଯଦି ତମେ ସୁବିଧା ଅସୁବିଧାରେ ପଇସ ଦେଇ ପାରୁନ।
ଧହାର କରୁଛ ଆଉ ହୁଁ ଅମୁଳ ଭଳିଆ ଲୋକ କାମ ଆଦାୟ କରୁ ଦଉଛି। କ କର ବଳକୁ
ଆ ସତରେଥର ଗୋଟେ ବିବେକ ଗୋଟେ ବାଧା ଦେଲାନି ଭାଇ ମତେ। ମୁଁ ତାକୁ ଦେଖେଇଲି ଡାସବୋର୍ଡ ଦେଖେଇଲି। ଭାଇ ଶୂନ ମୋର ଶୂନ ଅଛି ନାଇଁ ଭାଇ ହବନି ଟୁସନ ପଇସା ଦେବି ଗୋଟେ ଭାଇ ଢଙ୍ଗରେ ଗୋଟେ ବାହାନା ଭାବି ଗୋଟେ ଭଲ ବାହାନା ସେତିକି ବି ନାହିଁ ତା ପାଖରେ
ି ଏଇଭଳି ପିଲାଙ୍କୁ ସାହାଯ୍ୟ ଦରକାର ନାହିଁ।
କ ସବୁ
ଆଉ ଠିକ ଠକ ଥିଲା କଣ ତାକୁ ପଇସା ମିଳୁଥିଲା ସେଇଟା ଠିକ ଥିଲା ତତେ ଯେମିତି? ଅସୁବିଧା କଲା ତୁ ଜାଣୁନୁ ଏଥିରୁ
ସେଇ ବା ତାରି ଅସୁବିଧା ସମୟରେ ସାହାଯ୍ୟ କଲି ସେଇ ଯୁଗରୁ ଏଇନା ଆମର ଛାଡ ଆଉ କଣ ଆଉ କହି ତ ହବନି ଆଉ ହଉ ମୁଁ ରହୁଛି ମୁଁ
ହଁ ହଁ ହଁ ମୁଁ ଆଉଟେ ଉପରେ ଫୋନ କରୁଛି ଆଉ ହଁ ଫାଙ୍କା ଅଛି ଫାଙ୍କା ଅଛି ମୁଁ ଆଉ ଟେ ଉପ କଲ୍ କରୁଛି ଆଉ। ହଁ ହଁ ହଁ ହଉ ଟର୍ଚ୍ଚର